ୟା
ହଁ
ଭଲ ଅଛ? ଦେହ କେମିତି ଅଛି କଣ?
ଭଲ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ହଁ।
ଓହୋ ଭଏଅସ୍ କ୍ଲିୟର ଅଛି ତ
ହୁଁ ହୁଁ। ଆ
ହାଁ
ତା ହାତଟା ଟିକେ ଏଞ୍ଜଡ ହେଇଯାଇଛି ମାନେ ଫିଙ୍ଗର।
ଓହୋ ଆଉ ରାମଚନରନ୍ ର ଗୋଟେ ଫିଲ୍ମ ଆସି ବା। ପେଡି ମୁଭି।
ବା କରରେ ଶାୟଦ ବ ଜାଦା କର୍ ହୁଁ
ଜାଣିଛ। ବଢିଆସିଛି ଆଜି କଣ ଲାଗୁଛି କଣ ମାନେ ପ୍ରୋବାବିଲଟି କି ଥିବ ଇଣ୍ଡିଆ ନା ଆଫଗାନିସ୍ତାନ?
ତିବ ଇଣ୍ଡିଆ ଭଲ ଖେଳିଛି ତାପରେ ପଚିଶ ଓଭର ଶହେ ପଞ୍ଚାନବେ। କୁଆଡେ ବି ଯାଇ
ଆଜି ଆଚ୍ଛା ଆଚ୍ଛା ହାଏଷ୍ଟ ୱିକେଟ୍ ଟା କର କିଏ?
ତମେ ଉଁ ସି ଏଇ ଗୁର୍ନୁର ବ୍ରାୟାର ବୋଲିି ଟା ୱିକେଟ୍ ନେଇଯାଇଚି ଗୁର୍ନୁର ବ୍ରା ସାଢେ ଛଅ ଫୁଟ୍ ର
ଆଚ୍ଛା ତିନଟା ୱିକେଟ୍ ନେଇଯାଇଚି ନା ହାଏଷ୍ଟ୍ ଉଇକେଟ୍ ତାର ସେ ସେ ଯୋଉ ଟିମ୍ ରୁ ଖେଳେ?
ଉଁ।
ସେ କୋଉ ଟିମ୍ ରୁ ଖେଳେ ଆଇ ପି ଏଲ ରେ?
ଆଇ ପି ଏଲ ରେ ଜିଟି ପଟେ ଥିଲା ବଟ ତାକୁ ଖେଳେଇ ନାହାନ୍ତି।
ଖେଳେଇ ନାହାନ୍ତି ନା ଆଉ ଇଣ୍ଡିଆ ତାକୁ କେତେ ଭଲ ଖେଳୁଚି କହିବାକୁ ଗଲେ ସବୁ ଜାକ ଦିଟି ଟିମ ର
ମାନେ ଇଏ ବସିକି ତାକୁ ଇଣ୍ଡିଆ ଟିମ ରେ ଚାନ୍ସ ମିଳୁଛି ତମ ସି ଏସ୍ ସ୍କେ ବାଲା ଖେଳି ଖେଳି ଭଲ କରି କରି ଫିର୍ବି ତାଙ୍କୁ ଇଣ୍ଡିଆ ଟିମ୍ ରେ ଚାନ୍ସ ମିଳୁନି।
ନାଇଁ ଆମର ମିଳୁଚି ଯେ କିନ୍ତୁ ଆମର ଇଥିରେ ୱ ଟେଷ୍ଟ ରେ ମିଳୁନି। ଟେଷ୍ଟ୍ ରେ ମିଳିଚି ମିଳିଚି। ନାହିଁ ତ କାହାକୁ କିଛି ମିଳିନି ଟେଷ୍ଟରେ। ନା ଓଡିଆରେ ଆମର ଦି ଜଣ ଅଛନ୍ତି ଗାୟକୱଆଡ କୁ ଅଂଶୁଲ କମ୍ବୋଜ ଅଛନ୍ତି। ଆଉ ଆଉ ଟି ଟ୍ୱଣ୍ଟିରେ ତ ସଞ୍ଜୁ ସାମସଙ୍ଗ ଅଛି। ବାସ୍ ଏତିକି ଆଉ।
ଆମର ତ ଏମ୍ ଆଇ ରେ ସବୁ ପିଲା ଅଛନ୍ତି ଆଉ ତିିଲକ ଅଛି ହାର୍ଦ୍ଦିକ ଅଛି ବୁମ୍ରା ଅଛି ରୋହି ତ୍ ଅଛି ସବୁ ତ ଏମ୍ ଆଇ ପିଲା ଆଉ କଣ କହିବା।
ସେଇ ତ ଆମୁକୁ ତ ଖାଲି ସୁଯୋଗ ମିଳୁନି ସେଇ ତ ସେଇ ସୁଯୋଗ ମିଳୁନି ସକାଶେ ସେ କପ୍ ଟା ଜିତୁନାହାନ୍ତି ଆଉ ଯେତବେଳେ ଆମରି ପିଲା ବାଡାନ୍ତି ସେତବେଳେ ହିଁ କପ୍ ଜିତନ୍ତି ଦେ କି ଦେ ସଞ୍ଜୁ ସାମସଙ୍ଗ କୁ କଣ ହୁଁ କଣ ଦେଖି ଦଉନୁ।
ଯେତବେଳେ ବୁମ୍ରା ହାତରେ ବଲ୍ ଥାଇ ସେତେବେଳେ ହିଁ ଜିତ।
ଆଚ୍ଛା ୱେଷ୍ଟଇଣ୍ଡିଜ ଏଗେନଷ୍ଟ ଆଇଲୁ କିଏ ମାରି ଜିତେଇଲା?
ଆନ୍ତା ଯୋଉ ଟି ଟ୍ବଣ୍ଟି ୱାଲ୍ଡକପ୍ ଟା ଯୋଉ ତମେ ଘରେ ଖେଳୁଥୁଲ ଯୋଉ ୱେଷ୍ଟେଣ୍ଡିଜ୍ ଏଗେନଷ୍ଟ ରେ ଯୋଉ ମ୍ୟାଚ ଥିଲା ବୁମ୍ରା ନଥାନ୍ତା ତମେ ଜିତି ପାରିଥାନ୍ତ।
ରହିଲୁ ସଞ୍ଜୁ ନ ମାରି ଥିଲେ ଜିତିପାରିଥାନ୍ତେ ତମ କ୍ୟାପ୍ଟେନ କେତେ ମାଆସିଲେ?
ଶୁଣନ୍ତୁ ଏତିକି ଜାଣନ୍ତୁ ବୁମ୍ରା ଗୋଟେ ପ୍ଲେୟାର ଯଦି ସିଏ ବଲର ବୋଲିଙ୍ଗ ନ କରିଥାନ୍ତା ତମେ କିଛି କରିପାରୁିନଥାନ୍ତ।
ଟିଂ କହୁନୁ ବୋଲିଂ କରି ସିନା ୱିକେଟ ଗଳେଇଦବ।
ଆଜ୍ଞା ଆଜ୍ଞା ଫାଷ୍ଟ ବ୍ୟାଟିଂ କରିକି ଆପଣ ଦୁଇଶହ ରନ୍ ବାଡେଇଥିଲେ। ଆଉ ସାମ୍ନା ବାଲା ଯେତବେଳେ ଏ ଜିତିବା ଉପରେ ଥାଏ ସେତବେଳେ ବୁମ୍ରା ବୋଲିଂ କରିକି ତମୁକୁ ଜିତେଇ ଦିଏ।
ହଁ ସେଇଟା କଣ ସେଇଟା ତ ସମେତେ ମାନିବେ ସେଇଟା ସମସ୍ତେ ମାନିବେ ସେଇଟା ସମସ୍ତେ ମାନିବେ ଯେ ମୁଁ କୋଉଚି ବ୍ୟାଟିଂ ଯଦି ତମେ ଭଲ ନ କରି ପାଇଲ ତାହେଲେ ତମର ବ୍ୟାଟର ହେଇ କିଛି ଲାଭ ନାହିଁ। ବୋଲୋର କୁ ସେତିକି ପଟେନ୍ସିଆନ୍ ମିଳୁନି।
କିସ୍ ତ ଗୋଟେ ମ୍ୟାଚ୍ କଥା କହିବି ସେଇଠୁ ତମେ କହିବ ବ୍ୟାଟିଂ କଥା। ଦୁଇଶହ ୱେଷ୍ଟେଇଣ୍ଡିଜ ଏଗେନ୍ସରେ ତମେ ଅଢେଇଶହ ରନ୍ ବାଡେଇଥିଲ ଶୁଣିଲ। ବାଡେଇକି ବି ସେମାନେ ବାଡେଇ ଦେଇଥିଲେ ଖାଲି ବୋଲରଙ୍କ ପାଇଁ ତମେ ଜିତିଲ। ଫାଷ୍ଟ କଥା ଆଉ ଗୋଟେ କଥା ହଉଚି ପାକିସ୍ତାନି ଏଗେନଷ୍ଟ ରେ ଗୋଟେ ଦୁବାଇରେ ମ୍ୟାଚ ହେଇ ଥିଲା ଯୋଉଥିରେ କି ତମେ କୋଡିଏ ଓଭର ଶହେ ଚଉଦନ ବାଡେଇଥିଲେ ଦୁଇ ହଜାର ଚବିଶ ୱାଲଡ କପ ରେ। ଏତେ କମ୍ ରନ୍ ବୁମ୍ରା ହି ତମକୁ ଜିତେଇଥିଲା କମ୍ ରନ୍ କର କି ଅଧିକ ରନ୍ କର ବଲର ବଲର। ସେ ଅଢେଇଶ ରନ ରେ ବି
ବୁମ୍ରାର ଚାରି ଓଭର ମାରିବା ବହୁତ କଷ୍ଟ ଶୁଣ ବୁମ୍ରାର ଚାରି ଓଭର ମାରିବା ଭାଉ ବହୁତ କଷ୍ଟ। ଟ ଏଇଟା ତ ଏଇଟା ତ ମୁଁ ମାନୁଚି କିନ୍ତୁ ନିଜେ ଗୋଟେ ଦେଖ ଗୋଟେ ବ୍ୟାଟର ସେଇଭଳିଆ ପୋଟେନସିଆଲରେ ଖେଳିଲା ବୋଲି ଥିନା ଏତିକି ଗୋଟେ କଣ ଗୋଟେ ସମ୍ମାନର ସହିତ ଗୋଟେ ସ କୋର ହେଲା ତାପରେ ସିନା ବୋଲର ଗୋଟେ ପକେଇବାକୁ ଇଚ୍ଛା ହବ। ତମେ ସ୍କୋର ଗୋଟେ କରିଥିବ ଦେଢଶହ ତଳକୁ। ଆଉ କଣ ସେ ମ୍ୟାଚ ଜିତିବାର ମାନେ ସମ୍ଭାବନା ନାହିଁ କିନ୍ତୁ ବୁମ୍ର ମାନେ ଲେଗେଣ୍ଡରୀ ବୋଲର ଟା ବ୍ୟାଟର ବି ଦେଖାର ଅଛି କିନ୍ତୁ ଇଣ୍ଡିଆରେ ବୋଲର। ମାନେ ଏମିତିଆ ମାନେ ଏତେ ବେଟର ଦୃଷ୍ଟିରେ ଦେଖୁନାହାନ୍ତି। ଏସେପ୍ଟ ବୁମରା। ତାପରେ ତୁ ନିଜତ କେ ବରନ ଚକ୍ରବ ତି ବାରୁନ ଚକ୍ରବର୍ଡି
ହୁଁ ହୁଁ।
ମାନେ ଟି ଟ୍ୱେଣ୍ଟି ଫର୍ମାଟ ର ମାନେ ସବୁଠୁ ବେଷ୍ଟ ବୋଲର କିନ୍ତୁ ମୁଁ ପ୍ରାୟ ଦେଖିଲି ଆଇ ପିଏଲ। ପ୍ରାୟ ମ୍ୟାଚରେ ତାକୁ ବସେଇ ଦଉଛନ୍ତି।
ହୁଁ
ମାନେ ଏତେ ତାଙ୍କୁ ମାନେ ଇଏ ଦୃଷ୍ଟିରେ ଦେଖୁଛନ୍ତି ତାପରେ ନିଜେ ଦେଖ ମନିଷ ପାଣ୍ଡେ। ମନୀଷ ପାଣ୍ଡ୍ୟାକୁ ଏପର୍ଯ୍ୟନ୍ତ ବି ଚାନ୍ସ ଦେଉନାହାନ୍ତି। ମାନେ ମୋର ମନ ଅଛି ଗୋଟେ ଷ୍ଟେଜ ରେ ଏମିତି ଥିଲା ଏ ଯେମିତି ମାନେ ଲେଜେଡ୍ ମାନଙ୍କର ନାଁ ଗଣା ହଉଛି। ହେଲା ଧୋନି ରୋହିତ ଶର୍ମା କୋହଲି ଏଇ ଯୋଉ ତିନି ଜଣଙ୍କ ନାଁ ସହିତ ତ ମନୀଷ ପାଣ୍ଡେ ନାଁ ବି ଆଡ ହବା କଥା କାରଣ ଗୋଟେ ଲେଜେଣ୍ଡାରୀ ପ୍ଲେୟାର ଟା ଗୋଟେ ସିଏ କିନ୍ତୁ ତା ନାଁ କୁ କିଏ ପଚାରୁ ନାହାନ୍ତି ପ୍ରାୟତଃ ମୁଁ ଭାବୁଛି କେ ତ ଜାଣିବି ନଥିବେ ତା ମାନେ। କ୍ଲାସ ନଧିଲୁ କଣ ମାରେ କହଲୁ ଯେତେବେଳେ ମାନ ସେ ଗୋଟେ ବା ଟିଙ୍ଗ କରିବାକୁ ଆସିବ ଦେଖିଲା ବେଳକୁ ମାନେ ଗୋଟେ କଣ ଟେକ୍ନିକାଲ ବାଟସ ମାନ୍ ଯାହା ଗଟ କହନି ପର୍
ଟିଙ୍ଗ ଦେଖୁନ ଟିକେ।
ନାଇଁ ମୁଁ ଟିକେ ଏଇନା ଇଣ୍ଡିଆ ମାଚ ଦେଖକୁ ମୋର ଟିକେ ଇଛା ନାହିଁ ପଛରେ ମୁ ହାଇଲାଇଟ ଦେଖିଦେବି।
ଓହୋ ହାଇଲାଇଟ କ ମଜା ହଉ ହଉ।
ଏଇ କଥା କଥା ହଉ ଆଉ ମୁଁ ଭାବୁଥିଲି ସେଇଆ। କି ଏଇ ବାରବାଟଟିୀରେ କିଛି ଖେ ହେ ତାହେଲେ ଆମେ ଟିକେଟ କାଟି ଯାନ ଧରିତରେ ଶୁଣ। ତ ଏଇଟା ଶୁଣୁ ଏଇଟାକୁ ଶୁଣୁ ମୁ ଗୋଟେ ସାଙ୍ଗ ଅଛି ଗୋଟେ।
ହୁଁ ହୁଁ।
ହେଲା ସିଏ ବି ମତେ ଏଇ ଯୋଉ ଫୁଟବଲ ଗୋଟେ ମ୍ୟାଚ ଥିଲା ଏଇ ଆମର ନଥିଲା ଏଇଠି। କୋଉଠି କହିଲୁ କଳିଙ୍ଗ ଷ୍ଟାଡିୟମ ରେ ଗୋଟେ ମ୍ୟାଚ ଥିଲା ସେ ମତେ କହିଲା ଟିକେଟ୍ ଅଛି ଗ୍ୟାଲେରୀ ନମ୍ବର ଛଅରେ ଦିଟା ଟିକେଟ୍ ଅଛି। ତ ଦରକାର କି ମୁଁ କହିଲି ଫୁଟବଲ ମ୍ୟାଚ ସରି ଫୁଟବଲ ହକି ଏ ମୋ ମୁଣ୍ଡ କାମ ହକି।
ହୁଁ।
ହେଲା ହକିର ଦିଟା ଟିକେଟ ଥିଲା ମୁଁ କିହିଲି ହକି ଫକି ସେଗୁରା ମୁ ଦେଖନି ତ ମତେ ଭଲ ଲାଗିବନି। କିହିଲା ଫ୍ରିରେ ନବୁ ନେଇଯା। ଫ୍ରିରେ ଟିକେଟ୍ କିଏ ମନା କରିବ ମୁଁ ନେଲି ସିନା କିନ୍ତୁ ସେଇ ଦିନ ଭାଇ କଣ କରିଛନ୍ତି ଦିଟା ଫିଲିମ